ହଁ ସୁବିଲା।
ଆଉ କଣକରୁଥିଲ?
ମୁଁ ଅବିକା ଚା ପିଉଥିଲି ଆଉ।
ଓହୋ, ଚା ପିଇକି ବଇଚ।
ଚା ପିକି ବସିଥିଲୁ।
ଆଉ ତମର କଣସବୁ ଚାଲିଛି ସେସବୁ, କାର୍ଯ୍ୟକ୍ରମ ସବୁ।
ଅମର ପଟରେ ଆଉ କଣଅଛି ତ କାହିଁ କିଛି ତ ନାଇଁ, ଆଜି ଆଜି ମାନେ ଏପଟ ଲାଇନର ଯୋଉ ସବୁ, ତମ ଏପଟ ଲାଇନରେ ସବୁ ଯୋଉ ଠାକୁରଙ୍କର ସବୁ କେତେ କୋଉଠି କୋଉ ମାନେ ମନ୍ଦିର ଅଛି ସେ ମନ୍ଦିରର, ମନ୍ଦିର ବିଷୟରେ କିଛି କୁହ ତାପରେ ମୁଁ ଆମ ପଟରେ ଠାକୁରଙ୍କ ଇଏ ବିଷୟରେ କହିବି ଆଉ।
ଆରେ ଏକତ ଆମର ଗାଁରେ ବାଇଶି ପିଢ। ମାନେ ହତି ପୂର୍ବକାଳରୁ ବାଇଶିପିିଢ଼ ଠାକୁରମର ଏଠି, ଏଠି ଆମର ଶିବମନ୍ଦିର ଅଛି ଶନିମନ୍ଦିର ଅଛି ଜଗନ୍ନାଥଙ୍କ ମନ୍ଦିର ଅଛି। ଆମର ଜଗନ୍ନାଥମନ୍ଦିର ବର୍ତ୍ତମାନ କାମ ଚାଲିଛି। ଜଗନ୍ନାଥମନ୍ଦିରରେ, ବର୍ତ୍ତମାନ ଆମର ବାଇଶି ପାହାଚ ସରିଗଲାଣି, ମନ୍ଦିରକାମ ଜୋରସୋରେ ଚାଲିଛି। ଆଉ ଆମର ଶିବମନ୍ଦିର କମ୍ପ୍ଲିଟ ହେଇଯାଇଛି ଶନି ମନ୍ଦିରବି କମ୍ପ୍ଲିଟ ହେଇଯାଇଛି। ଆଉ ଜଗନ୍ନାଥ ମନ୍ଦିରରେ ବାହାରୁ ବହୁତ ଆମର ଆସୁଛି ଡୋନେଟେ କରୁଛନ୍ତି ଲୋକ କାମ ଚାଲିଛି ମନ୍ଦିରର ଆଉ ଚାଲ ଚାଲୁ କେତେଦିନ ଯାଉଛି ଦେଖିବା। ମନ୍ଦିରରେ ପୂର୍ଣ୍ଣାଙ୍ଗ ହବା ପାଇଁ ଟାଇମ ଲାଗିବ। ସେଥିପାଇଁ ଚାଲିଛି କାମ ଆଉ ତମ ଘରେ କଣ କଣ ସବୁ ମନ୍ଦିର ଅଛି?
ଆମ ପଟରେ ଆମ ପଟରେ ତ ବହୁତ ମାନେ ଆମର ଏପଟରେ ବହୁତ ମାନେ ଫଙ୍କସନ ଗୁଡା କଣ କହିଲେ ଏ ସବୁ ଏପଟେ ତ ଏତେ ମାନେ ବଡ ଆକାର କେ କରୁନାହାନ୍ତି ତା କାଇ ଓଷା ମୁଁ ଦେଖୁଛି ଆମ ପାଟରେ ସବୁ ଓଷା ଗଣେଶ ପୂଜା ସରସ୍ଵତୀ ପୂଜା ସବୁ ମାନେ ଏ ଆମ ଗାଁ ରେ ବି ହଉଛି। ମାନେ ଆମ ଗଜଲକ୍ଷ୍ମୀ ପୂଜା ଆମର ଟିକେ ଆମ ପାଖ ବଜାର ପାଖରେ ହୁଏ କିନ୍ତୁ ଆମ ଗାଁ ଗାଁରେ ବି ମାନେ ସବୁ ସେ ଯୋଉ ଗଜଲକ୍ଷ୍ମୀ ପୂଜା ଟା ହୁଏ ସେଟା ମାନେ ହେ ବାରୱୀ ଟାଇପ ମାନେ ଠାକୁର କରନ୍ତି ତାପ ଦି ସହିଟି ପୁରା ରାସ୍ତା କଭର କରିକି ପୁରା ବାରୁ ଓଳେଇ ସବୁ ଚିତ୍ର କରନ୍ତି ସବୁ ସେଇ ସମୟରେ ମାନେ ସେଇ ସମୟରେ ସବୁ ଯୋଉ ବିଷୟରେ ସବୁ ଆଲୋଚନା ହଉଥିବ ଅ ସବୁ କୋଉ ବାବା କଣ କେମିତି ସେ ମାନେ ଭଣ୍ଡ ବାବା ଠକେଇକି ନେଉଛନ୍ତି ତାଙ୍କର ସବୁ ମାନେ ବାରୁଆଳି ଚିତ୍ର କରି ସ ଆଉ କଣ ତ ମାନେ ଆଗ କାଳର ସବୁ ଢିଙ୍କି ଫିକି ସବୁ କଣ କୁଟନ୍ତି ସେଗୁଡା ବି ମାନେ ସାଇଜ ଚିତ୍ର କରିଥିବେ ତାପରେ ଉ ହଉଛି ସବୁ ଭଲ ଛୋଟ ଛୁଆଙ୍କର ନାଇି ସବୁ ଗୋଟେ ଅଛି ଜମ୍ପ ଦୋଳି ସେଇ ଦୋଳି ପକେଇଥିବେ ମାନେ ଆମ ଗାଁ ପାଖରେ ଆଉ ହଉଛି ଆମ ସେପଟରେ ବି ଭଲ ମାନେ ହୁଏ ଆଶନ ମାସରେ ଗୋଟେ ଓଷା ହୁଏ ମଙ୍ଗଳା ଙ୍କର ଉଷା ଆମର ସେ ଉଷା ଟା ପୁରା ମା ଟୋଟାଲ ଗାଁ ଟା କ କଭର ହୁଏ ମାନେ ଗାଁ ଟାଙ୍କ ଘର ପିଛା ପୁଅ ପିଲା ହଉ ଝିଅ ପିଲା ହଉ ସମ ସ୍ତେ ସ୍ତ୍ରୀ ଲୋକ ସମସ୍ତେ। କରନ୍ତି ସେଇ ଓଷା ଟା ଘ ଘର ମାନେ ଗୋଟେ ଘରୁ ଚ ପାଞ୍ଚ ଛଅ ମେମ୍ବର ବାହାର ଇ ଓଷା ର ମାନେ ସେ ମାସ ଟା ଯାଙ୍କ ଫାଷ୍ଟ ପ୍ରଥମ ବଳି ଦିନ ହଉଚି ଆମର ଯୋଉ ଗ୍ରାମ ଦେବତୀ ଅଛି ସେଠି ଯାଇ ପ୍ରଥମ କଳସ ଟା ସମସ୍ତେ ପୁରା ଆ ବସେଇବେ ମାସଡାଙ୍କ ଆଇଁ ଷ ବାରିବେ। ତାପରେ ସବୁ ସବୁ ମଙ୍ଗଳବାର ଠାକୁରଙ୍କ ପାଖକୁ ଯିବ ବେ, ମାନେ ଭୋଗରା କରିବେ ତାପରେ ତାର ଯୋଉ ପୁରିବ ଯୋଉ ପାଳି ସେ ପୁରେ ତ ସେ ପାଳି ଟା ହଉଚି ମାନେ ଲକ୍ଷ୍ମୀ ପୂଜା ହଉଥିବ ଯୋଉ ସମୟରେ ଯୋଉ କୁମାର ପୂର୍ଣ୍ଣିମା ହଉଥିବ ସେଇ ସମୟରେ ଗୋଟେ ମଙ୍ଗଳବାର ପଡିଲେ ସେଇ ପାଳିରେ ପୁରାନ୍ତି। ସେଇ ଯୋଉଦିନ ପୁ ମାନେ ପୁରୁରିବ ସେଦିନ ପୁରା ଅ ସେ ଯୋଉ ମନ୍ଦିରରେ ସବୁ ପୁରା ଟେଣ୍ ଫେନଟ୍ ମରାହବ। ଆଜି ପୁରା ପୋଣା ହାଣ୍ଡି ବଡ ହାଣ୍ଡି ପୁରା ଆ ଦି ତିନିଟା ହାଣ୍ଡି ପଣା ହାଣ୍ଡି ବସିବ ତାପରେ ଅରୁଆ ଡାଲମା ସବୁ ହବ। ହବ ମାନେ ସେଇଟା ସବୁ ସ୍ତ୍ରୀ ଲୋକ ମାନେ ଖାଇବେନି ଯୋଉମାନେ ଅସା କରିଛି ସେମାନେ ଖାଇବେନି ଏଇ ଛୁଆ ଛୋଟ ଛୁ ଛୁଆ ଖାଇବେ ତାପରେ ହଉଚି, କୀର୍ତ୍ତନିଆ ଖାଇବେ ଆଉ ସବୁ ସ୍ତ୍ରୀ ଲୋକ ସେଠି ଯାଇି ବସିବେ, ତାଙ୍କ ସେଠି ମାନେ ଠାକୁରଙ୍କର ଅଛି। ଖୁଲଣା ସୁନ୍ଦରୀ ବହି ସେଟା ବଡ ବହିଟି ସେ ସକାଳୁ ପୁରା ପଢା ହବ ସେ ବହିଟା। ହ ସରୀଅ ଠିକ ରାତି ବାରଟା ଯେମିତି ହବ ସେତେବେଳକୁ ଯାଇ ସରୀବ ସେ ବହି ପଢାଟା। ସରିଲା ପରେ ସମସ୍ତେ ପରା ଭୋଗୁରାଗ କରିବେ ତାପରେ ଭ ଗୋ ଦେଇକି ସବୁ ମାନେ ଠାକୁରଙ୍କର କଳସକୁ ନେଇକି ଇ ଯିବେ ବୁଡେଇ ବା ମାନେ ତାର ନିୟମ ଥାଏ ନି ସେ ନିଶା ମଙ୍ଗଳବାର ନା ସବୁ ରା ନିଶା ରାତିରେ ସେ ଉଷା ଟା ହୁଏ ପୁରୀ ଯାଏ ପୁର ରାତି ବେଳକୁ ସମସ୍ତେ ସବୁ ସ୍ତ୍ରୀ ଲୋକ ସବୁ କଳସ ଗୁଟେ ଗୋଟେ ମୁଣ୍ଡେଇକି ନେଇ ଠାକୁରଙ୍କର ମାନେ ସିଲେଇକିନି ପୋଖରୀ କି ଯୋଉଠି ଥିବ ସେଇଠି ପାଖ ନଈ ଫଇ ସେଇଠି ନେଇକି ଭସାନ୍ତି । ଭସେଇକି ଓଷା ପୁରା ପୂର୍ଣ୍ଣାହୁତି କରିକି ଆସନ୍ତି ।
ଏପଟରେ ତ କାଇଁ ସେଇ ଠାକୁର
ଆମର ଏଠି ନିତି ମଙ୍ଗଳବାରେ କରନ୍ତି । ଯେ ଆମ ଗାଁରେ ଏତେ ନ ଥାଏ ଆମ ଏଇ ପାଖ ପାାଖିଆ ଗାଁ ସବୁ କରନ୍ତି ନିତିଙ୍ଗଳା ଲୁଗା ଫୁଗା ରାସ୍ତା ରେ ଅଛନ୍ତି। ଲୁଗା ପଡିଥିବ ଅ ସବୁ ଗୋଟେ ଏ ତିନି ନି ଛକ ଯୋଉଠି କୁହେ ତିନି ଛକରେ ଏ ଗୋଟେ ଗାତ ଭଳିଆ ଖୋଳା ହବ । ସେଠି ପିଠାପୁଟି ହବ। ପୁରା ଲୋକ ପୁରା ନିଷ୍ଠା ସନହିତ ପୁରା କୁହନ୍ତି । ମଙ୍ଗଳବାର ଓଷା ନିଶା ମଙ୍ଗଳବାର ଓଷା ସେଠି ହୁଏ । ସବୁ ବହୁତ ଯାଆନ୍ତି, ସକାଳକୁ ସେଠାକୁ ରାତିରେ ନିଅନ୍ତି ଭୋଗ ସା ନିଅନ୍ତି ସେଠି ସବୁ ପୂଜା ପାଠ ହୁଏ, ସକାଳେ ଯାଇକି ସେଇ ସବୁ ଧାନ ସବୁ କଳସ ଫଳସ ନେଇ ଆଉ ନଇରେ ନଈ ହଉ ସେ ନାଳ ହଉ ଯୋଉଠି ବହି ଯାଇିଥିବା ପାଣି ସେଠି ସବୁ ପକେଇକି, ସବୁ କେହି ଗାଧା ପାଧା କରିକି ଆସନ୍ତି। ଏଇ ଏଠି ଗୋଟେ ପୁରା ନିଷ୍ଠାରେ ରୁହନ୍ତି । ଏ ବୟୋଜ୍ୟେଷ୍ଠ ଲୋକ ବେଶୀ ସବୁ ବୟୋଜ୍ୟେଷ୍ଠ ଲ ମା ମାନେ ସବୁ କରନ୍ତି। ସେଇ ଓଷା। ମାନେ ପ୍ରବଳ ସେଠି ଆମର ଆମ ଗାଁରେ ନୁହେଁ ଆମ ଗାଁ ଚାରି ପାାଖ ସେହିପରି ଚାଲେ। ଏବେ ଆମ ଆମ ପାଖରେ ଗୋଟେ ସେମିତି ଗାଁ ରେ ଗୋଟେ ମନ୍ଦିର ପ୍ରତିଷ୍ଠା ହେଲା ପୁରା ଜୋରସୋରରେ ଚାଲିଥିଲା ସେମିତି ସବୁ କଳସ ଫଳସସବୁ ବୁଡେଇ ଶହେ ଦେଢଶହ ଲୋକ ସବୁ ଧାଡି ବାନ୍ଧିକି ପୁରା ଯଦି ଆସିଲେ ତିନି ଦିନ ଚାଲିଲା ପୂଜା ପୂଜା ଚାଲିକି ଏ ଚାଲିଚି ତ କାଲି ସରିଚି ପୂଜା ତାଙ୍କର। ହଉ। ଶିବ ମନ୍ଦିରଟି ତା ପୂର୍ଣ୍ଣା କଲେ ଗାଁ ଲୋକଙ୍କର ଚାଲିଚି ଆଉ ଆମର କୋଉ ପୂଜା ଚାଲେ ତମ ଆଡେ?
ଆମ ଆମ ପଟରେ ଅଛି ଆଉ ଗୋଟେ ଓଷା ଏପଟରେ କାଇହିଁ ହେଇ ସେ ଓଷା କରୁନାହାନ୍ତି ତ କି ସେ ସେ ଲୋକ ଅଛି ଏଇ ଓଷା ଟା ଅଛି ବି ସବୁ ହେପଟ ଲାଇନି ସେ ଯୋଉ ନା ସେ ତ ନା ଗୁଡା କୁହାଯିବନି ସେପଟ ଲାଇନି ମୁଁ କଥା ହେଇଥିବ କି ସେମାନେ କହିଲେ ହଁ ଆମ ପଟରେ ଏଇ ଓଷା ଆମ ପଟେ ସେ ଓଷାଟା କଣ ସା କହିଲେ ପ୍ରଥମା ଅଷ୍ଟମୀ ବାସି ସେଇ ଓଷାଟା ପଡେ । ସେ ହଉଚି କାଞ୍ଜିଓଳା ଓଷା। ସେ କାଞ୍ଜିଓଳା ଓଷା କା ଆ ମାନେ ପ୍ରତିବର୍ଷ ଯୋଉ ଦିନ ପ୍ରଥମ ଅଷ୍ଟମୀ ପଡିବ ତା ବାସିଟା ହବ କାଞ୍ଜିଓଳା ଓଷା। ଆମର ସେଠି ମାନେ ସକାଳୁ ସମସ୍ତେ ଯିଏ ମାନେ ଓଷା କରିଥିବେ କାଞ୍ଜିଓଳା ଓଷା ତାଙ୍କର ସେମିତି କିଛି ନାହିଁ ଏ ଅରୁଆ କି ଉଷୁନା କିଛି ନାଇଁ କମ୍ପଲସରୀ ଅ ଉଷୁନା ଖାଇଲେ ଚଳିବ ଅରୁଆ ଖାଇଲେ ଚଳିବ ସେ ଦିନ ଯାକ ଯାହା ଯେମିତି କରିବେ ରାତି ବେଳକୁ ତାଙ୍କର ସେ ପୂଜା ଟା ହୁଏ ସେ ଚଉରା ପାଖରେ ସେ ପୂଜା ଟା କରନ୍ତି ଆମର ସେଥିରେ କଣ କହିଲେ କରାଣ୍ଡି ଯୋଉ ଶୁଖୁଆ ସେ ହଉଚି ବୋହୁ ବୋହୁ ହୁଏ । ମାନେ ଧଳା କପଡାରେ ତାଙ୍କୁ ସବୁ ମାନେ ପିନ୍ଧେଇକି ଏ ସାତୋଟା କରାଣ୍ଡି ଶୁଖୁଆ ନେବେ ତାଙ୍କୁ ବୋଉ କରିବେ ସେ ଚଉଁରା ତଳେ ଗୋଟେ ପିଢା କରିକି ତାଙ୍କୁ ବସେଇବେ ଆଉ ଚଉରାଟା ପୁରା ଚିତା ଫିତା ପକେଇଥିବେ ଠାକୁରଙ୍କର ସବୁ ଡାଳ ଅଛି ସେ ର ବାଉଁଶ ଡାଳ ଆଉ ଆଉ ଗୋଟେ କି ଡାଳ ଗୋଟେ ଅଛି ସେଇ ଟା ମୁଁ ଜାଣିନି ସେ ନାଁ ଟା। ସେ ଡାଳ ସବୁ ନେଇକି ପୂଜା କରି ଆଉ ଠାକୁରଙ୍କର ପ୍ରତି ଭୋଗ ହଉ ନଡିଆ କଦଳୀ ସବୁ ନେବେ କିନ୍ତୁ ତାର ମେନ ଭୋଗ ହଉଚି ଗୋଟେ କାଞଜି ତା ନା ଯେହେତୁ କାଞ୍ଜିଳା ତାର କାଞଜି ଭୋ ଗ କାଞ୍ଜି ଟା କୋଉଥିରେ ତିଆରି ହଏସେ ଟା ହଉଚି ମାନେ ଭାତର ଯୋଉ ପେଜ ଟା ସେଇଥିରେ ସେ କାଞ୍ଜି ଟା ତିଆରି ହୁଏ, ମାନେ ଭାତ ଟା ବସିବ ତାର ଆଉ ବ ଭାତ ଟା ମାନେ କେହି ଛୁଆଁ ଛୁତି କରିବେ ନା ପରିଷ୍କାର କରି କରିଥିବେ ସେ ଯୋଉ ଭାତ ଟା ଗାଳି ଦେେବେ ଗାଳି ସାରିଲା ପରେ ଯୋଉ ପେଜ ମାନେ ରହିବେ ସେ ପେଜ ଟାକୁ ସେଥିରେ ସବୁ ପ୍ରକାର ପରିବା ପତ୍ର ପଡିବ
ପଡିକି ସେ ପଶି ଯୋଉ ପେଜ ଟାକୁ ମାନେ ହେଟା ପଘରା ହବ, ପଘରା ହେଇକି ସେଇ ଯୋଉ ହୁଁ ମାନେ ସେରିକେ ହାତ ମାରିବେନି ସବୁ ଆଙ୍ଗ ନେଇକି ଠାକୁରଙ୍କ ବ ସେ ଚଉରା ପାଖରେ ଥୋଇବେ ଆଉ ଆଉ ସେଇ ଠାକୁର ମାନେ ଯାହାର ପିଲାପିଲି ନ ହେବେ ମାନସିକ କଲେ କି ସେ ମାନେ ଅଛି ପ ଆଗ କାଳରୁ ଏଇଟା ଟିକେ ଅଛି ମାନେ କଥା ଲୋକଙ୍କର କଥା ଯେ ଯେ ନିଜ ମାନସିକ ଏଇ ଓଷାରେ କରିବ କି ଲୋକମାନଙ୍କୁ ଖାଇବାକୁ ଦେବି ଆଇଁଷ ଉପରେ ତାହେଲେ ସେ ତାହାର ପିଲାପିଲି ହୁଏ ସେଥିପାଇଁ ସେଇ ଓଷାରେ ସମସ୍ତେ ପୁରା ଆଇଁଷ ଉପରେ ଭୋଗ ନେବେ କରିବି ଆଉ ଯୋଉ ମଙ୍କର ମାନସିକ ଥିବ ମୁଁ ଓଷାରେ ସମସ୍ତଙ୍କ ଖାଇବାକୁ ମାଛ ହଉ ଚିକେନ ହଉ ମଟନ ହଉ ଯିଏ ଯେତିକି ଯାହାର କ୍ଷମତା ସେ କରିକି କି ସେଇ ଦିନ ସେ ହାଣ୍ଡିଏ କରିକି ନେଇକି ଯାଇଥିବ, ଚଉଁରା ପାଖରେ ସବୁ ସ୍ତ୍ରୀ ଲୋକ ବସିବେ ଏ ସମସ୍ତଙ୍କ ପାଇଁ ସମସ୍ତଙ୍କୁ ବାଡି ଗୋଡିକି ଦେବେ ଖାଇବେ ଆଉ ଫୁଣି ଖାଇ ସାରିଲା ପରେ ସମସ୍ତେ ବି ଘର ମାନଙ୍କରୁ ନିଜର କଣ ରୋଷେଇ ଯିଏ ଯାହା କରିଥିବେ ନେଇକି ଯିବେ ଆଉ ପ୍ରତିବର୍ଷ କିନ୍ତୁ ଜଣେ ଜଣେ ଦିଅନ୍ତି ଖାଇବାକୁ ରୋଷେଇ କରିକି
ଓ ହୋ ତମଠ କହଲେ ଭଲ ଆଉ ତାହଲେ ତମ ଆଡେ ଓଷା ଆଉ ଆମ ଘରେ ସେମିତି ବିଶେଷ କିଛି ଓଷା ନାହିଁ ଆମର ଯୋଉ ବଡ଼ ଓସାଟି ଚାଲେ ଆମର ଏଇ ବଡ ଓସା ଟି ଚାଲେ ଘରେ ସବୁ ନିଷ୍ଠାରେ ରୁହନ୍ତି ଏକବାର କରନ୍ତି। ଏକବାର କରିକି ଗୋଟେ ଖନ୍ଦା କରଯାଏ। ଖନ୍ଦା କରିକି ତାକୁ ହ ନିଷ୍ଠା ସହିତ ଭୋଗ ଟା ହୁଏ। ହେଟା କୁହନ୍ତି ପଞ୍ଚୁକ ପୁରା ପୂର୍ ପ ପଞ୍ଚ ଦିନ ଭିତରେ ପୂର୍ଣ୍ଣି ଦିନ ସେଇ ଗଟେ ହଁ ବଧା ହୁଏ ସେଥି ବଡ ଭୋଗ ହୁଏ। ସେ ବଡ ଭୋଗ ଟା ଖାଇକି ମାନେ ଭଲ ଲାଗେ ସବୁ ଚାଉଳ ଗୁଣ୍ଡ କରି ତାକୁ ଆଉ ଟିକି ନଡିଆ ଗୁଡ ସବୁ ସେଥିରେ ପଡେ। ଏ ବଡ ଓସା ଗୋଟେ ଏଟା ଭୋଗ। ପୁରା ସେ ଦିନ ହବ ପୁନି ଦିନ ହବ। ତା ପୁର୍ନେଇ ବାସିଦିନ ହେଟା ଟିକେ ବାସି ହେଲେ ତା ଖାଇବା ପାଇଁ ଭଲ ଲାଗେ। ସେ ଭୋଗଟି ହେଲାକି
ହଁ ମୋ ପଟରେ ଆମ ପଟରେ ବି ହୁଏ ସେମତି
ଅ ହଉ ହଉ ତାହେଲେ ହଉ ରଖ ଆ
ଅ ହଉ।